ହଁ ମୁଁ କହିଲି କଣ କରୁଚ କି ଭାଉଜ?
ଏଠି ବସିଚି ଆଉ ତମେ କଣ କରୁଚ?
ନାଇଁ ଏ ବସିଚି ଆଉ ଛାତ ଉପରେ ଆଉ। ହେରା ସାଙ୍ଗଟା ଘରେ ଥିଲି। ଆସିଲି ବସିଚି ଛାତ ଉପରେ ଆଉ।
ଆଉ ତମର ଆଜି ଖାଇବା ପିଇବା କଣ ହେଇଥିଲା?
ଖାଇବାକୁ କଣ ଆଜି ଅଣ୍ଡା ତରକାରୀ ହେଇଥିଲା ଆଜି ବୁଧବାର ଅଛି। ଆଉ କହୁଥିଲି ମାଛ ଆଣିବାକୁ ବୋଉ ମନା କଲା। କହିଲା ରାତି ଭୋଜି ଅଛି ଆଉ କାହିଁ ମାଛ ଆଣି ଆଣିବୁ ଆଉ ମୁଁ ଅଣ୍ଡା ଅଛି ଘରେ କରିଦଉଛି।
ସେ ଆଉ ଅଣ୍ଡା ତରକାରୀ କରିଥିଲା ଖାଇଲୁ ଆଉ।
ହଁ ରାତିରେ କୋଉଠି ଭୋଜିକି ତମର?
ହଁ ରାତିରେ ଆଜି ତିନି ଜାଗାରେ ଅଛି। ଗୋଟେ ସାଙ୍ଗଟା ଭଉଣୀ ବାହାଘର ସେ ଡାକିଛି ଜାରେଗା ଆମର ତାରିଣୀ ମଣ୍ଡପକୁ, ଆଉ ଆମ ଗାଁରେ ଗୋଟେ ଝିଅ ବାହାଘର ଏଇ ମଣ୍ଡପରେ ଆମ ଗାଁ ମଣ୍ଡପରେ ଗାଞ୍ଚକରେ।
ହ
ଆଉ ଗୋଟେ ବାହାଘର ଅଛି ଧାନମଣ୍ଡଳରେ
ତ ବାହାଘର ଚାରିଆଡେ ଆଜି ଲାଷ୍ଟ ବାହାଘର ଆଜି ଆଉ
ଆଉ ସାନ ବୋଉ ବଣ୍ଟି?
ହଁ ବଣ୍ଟି ହେଇ ଛକରେ ଆଉ ସାନ ଵୋଉ ଧୂପ ଦବ ଆଉ ଆଉ ତମର ରୋଷେଇ ଫୋଷେଇ ଆଜି କଣଇ କରିଥିଲ?
ଆମର ଆଜି ଆଇଁଷ ଫାଇଁଷ କିଛି ହେଇନଥିଲା ଘରେ ଆମର ଆଜି କଣ ହେଇଥିଲା ଡାଲି ହେଇଥିଲା ଜହ୍ନି ଆଳୁ ଭଜା ଆଉ ସଜନା ଛୁଇଁ ବଡ଼ି ଗୋଟାରାଇ ଭଜା ଭଜା ମାନେ ବାଟଣ ଦିଆ ହେଇକି ହେଇଥିଲା ଆଉ ବେସର ଆଉ ସଜନା ଛୁଇଁ ବଢ଼ି ଆଳୁ ବେସର
ଓ ହଁ ତମେ କଣ କହିଲ ଆଉ ଗୋଟେ ବଟା ନା କଣ?
ହଁ।
ଓଉୋ ଆଚ୍ଛା ତମ ଆଡେ ସେଟା ଶଶ ସଜନା ଛୁଇଁ ଆଳୁ ବଟା ତମ ଆଡ଼େ କହନ୍ତି କି?
ସଜନା ଛୁଇଁ ବଢ଼ି ବେଶର
ସଜନା ଛଇଁ ସ ବଢି ବେସର
ହୁଁ।
ହ ହୋ। ଆ ସଜନା ଛୁଇଁଟା କେମିତି କଣ ବେସର କରନ୍ତି ତମେ ଜାଣିଛ କି?
ସଜନା ଛୁଇଁ ସଜନା ଛୁଇଁ ବେଶ ର ହଉଛି କଣ ସଜନା ଛୁଇଁ ଆଳୁକୁ କାଟିଦବ ତମେ ହେଲା ସୋରିଷ ସ ଲଙ୍କା ରସୁଣ ଆଉ କଣ ଗ୍ରାଇଣ୍ଡିଙ୍ଗ୍ କରିଦେଇ ଭଲ ଭାବରେ ତା ଗୋଟିଏ ଫାଷ୍ଟ ତେଲ ଫୁଟଣ ଫୁଟେଇଦବ। ତାପରେ ସଜନା ଛୁଇଁ ଆଳୁକୁ ଯୋଗାରଦବ ହେଲା ବା ପକେଇଦବ ତାପରେ ବାଟଣ ଗୋ ଟିକେ ଦେଇକି ବାଟଣକୁ ଟିକିଏ ଭଲ ଭାବରେ କଷି କଷିଦବ କଷି କସିି ଦେଲା ପରେ ବାଟଣ ଭଲସେ ହେଇଗଲା ପରେ ତା ଦେହରେ ଟିକେ ଅଳ୍ପ ଅଳ୍ପ ଯଦି ବଡ଼ ବଡ଼ ମୋଟା ମୋଟା ସଜନା ଛୁଇଁ ଯଦି ଥିବ ଟିକେ ପାଣି ଟିକେ ଦେଇଦେବା ଆଉ ଆଉ ଯଦି ସରୁ ସଜନା ଛୁଇଁ ଅଳ୍ପ ଟିକେ ଘୋଡ଼େଇ ଘୋଡ଼େଇ କଷିଲେ ବି ସେ ସେଇଥିରେ ସିଝିଯିବ।
ହଁ ହେଇଗଲେ ହେଇଗଲା ଆମର ପ୍ରସ୍ତୁତ ସଜନା ଛୁଇଁ ଆଳୁ ଭଜା ଯା ହଉ।
ସଜନା ଛୁଇଁ ବେଶର ସଜନା ଛୁଇଁ ଟା ତାଙ୍କର ଯେମିତି ଗୋଟା ସଜନା ଛୁଇଁ କଣ ରାଈ
ଆଚ୍ଛା ଏଟାକୁ ବି ଆମେ ଆମେ ଖରା ବେଳେ ଭା ତରେ ବି ଖାଇପାରିବ ଏବଂ ପଖାଳରେ ଖାଇଲେ ବି ବହୁତ ସୁନ୍ଦର ହେବ ଏଇଟା
ହଁ।
ଆଉ ରାତିକି କଣ ହବ?
ରାତିରେ କଣ ବଡନନା ଆସିବାର ଅଛି, ଯଦି ଆସିବେ ବଡନନା କଣ ହବ ଆଉ। କଣ ଚିକେନ୍ ଫିକେନ୍ କିଛି ଆଇଁଷ ହେଇନି, ଯଦି ଚିକେନ୍ ଫିକେନ୍ ହବ କି? ବୁଟ ଡାଲି ନହେଲେ ହବ ବୁଟ ଡାଲି, ଆଳୁ, କଖାରୁ ତରକାରୀ ଆଉ। ଆଜି କାହାର ବାହାଘର ନାହିଁ କି ଭୋଜି ବି ନାହିଁ। ଆମର ଯୋଉ ଚାରି ତାରିଖ ଦିନ ଅଛି ବା ମାଆଙ୍କ ପିଣ୍ଡ।
ଆଚ୍ଛା ଏଇ ଚାରି ମାନେ ଆଜି ହେଲା ଏକ ତାରିଖ ଆଜି ହେଲା ଏକ ତାରିଖ ମାନେ ପଡୁଛି କି ବାରେ ଶନିବାରେ।
ଶନିବାର ଦିନ ଅଛି ମାଙ୍କ ପିଣ୍ଡ, ଆଉ ତୁମ ବୋଉଙ୍କୁ କହିବ ମୁଣ୍ଡ ଧୋଇକି ଗାଧେଇବେ, ତାଙ୍କ ବଡ଼ ଯାଙ୍କ ପିଣ୍ଡ ଆଉ ଆସିବେ ଆଉ।
ଆଛା ହଉ ହଉ ମୁଁ କହିଦେବି ଆଉ। ଦେଖିଆ ଆମେ ଆପଣଙ୍କୁ ଜଣେଇବୁ, କିଏ ଯିବେ କଣ ନାହିଁ ଆଉ ଭଲ ମନ୍ଦ ସବୁ ଆଉ।
ଓ ଆଉ ବଣ୍ଟି ଘର ଯୋଉ ଦେହ ଖରାପ ହେଇଥିଲା, କଣ ଯୋଉ କେତେଟା ସାଲାଇନ୍ ନେଇକି ଆସିଲେ ଘରକୁ ନା, କେମିତି କଣ ଭଲ ହେଲା ପୁଣି?
ସନ୍ଧ୍ୟାବେଳେ ଟିକିଏ ଖାଇ ଦେଇଥିଲେ, ଫାଷ୍ଟଫୁଡ଼୍ ଆମର ଆଡ଼ୁସଡ଼ୁ ଖାଇ ଦେଇଥିଲେ। ଆଉ ଚିକେନ ପକୋଡ଼ା ଟିକେ ଖାଇ ଦେଇଥିଲେ, ଚାଉମିିନ ଟିକେ ଖାଇ ଦେଇଥିଲେ। ଆଉ ରାତିରେ ବି ଦଶଟା ସାଢ଼େ ଦଶଟା ରାତିରେ ଯାଇ, ଚିକେନ ମଟନ୍ ହେଇଥିଲା ଟିକେ ବାହାଘରରେ ମଟନ୍ ଆଡ଼ୁସାଡ଼ୁ ଆଇସ୍କ୍ରିମ୍ ଥଣ୍ଡା ଭଲ ମନ୍ଦ ସବୁ ଖାଇ ଦେଇଛନ୍ତି। ଆଉ ସେଥିପାଇଁ ତା ପରଦିନ ତାଙ୍କୁ ଟିକେ ଭଲ ଲାଗିଲାନି। ସେ ସକାଳ ଓଳି ଯାଇଥିଲେ, କ୍ଲିନିକ ଯାଇଥିଲେ ସକାଳ ଓଳି ଉପର ଓଳି ଭଲ ଲାଗିଲାନି ତାଙ୍କୁ, ଶୋଇଥିଲେ ଆସିକି ଚୁଡ଼ା ଖାଇକି ଶୋଇଥିଲେ। ଆଉ ତାପରେ ଯେମତି ଚାରିଟା ବାଜିଲା କଷ୍ଟେମଷ୍ଟେ କ୍ଲିନିକ ଗଲେ। ସେଠି କ୍ଲିନିକରେ କଣ ହେଲା ନା, ବହୁତ ପେସେଣ୍ଟ ସବୁ ଆସି ବସିଥିଲେ । ପାଖାପାଖି କୋଡିଏ ରୁ ପଚିଶି ପେସେଣ୍ଟ ଆସି ବସିଥିଲେ, ସେ ବହୁତ କଷ୍ଟେ ମଷ୍ଟେ ଦେଖିଲେ ଆମ ପନ୍ଦର ପେସେଣ୍ଟ ଦେଖିଲା।
ହଁ
ଆଉ ଆଉ ତା ଆଉ ଦେଖିପାରଲାନି ସେ ପେସେଣ୍ଟ, ସେଥିପାଇଁ କ୍ଲିନିକ ବନ୍ଦ କରି ଘରକୁ ଆସି ଘରକୁ ଆସିଲା ପରେ ଆଉ ମା ତାଙ୍କୁ ଥଣ୍ଡା ପାଣି ଦେଲେ ଟିକେ ପିଇବାକୁ ସେ ପିଇଲା। ଏବଂ ତା ଦେହ ଟି ଭଲ ଲାଗିଲାନି, ଅସୁସ୍ଥ ଅସୁସ୍ଥ ଲାଗି ଆଉ ସେଥିରୁ ସେ ବାନ୍ତି ମଧ୍ୟ କଲେ। ବାନ୍ତି କରି ମୋତେ ଫୋନ କଲେ, କି ଭାଇ ଆସ ଟିକେ ଯିବା ମେଡିକାଲ। ଆଉ ବର୍ଚଣା ଆମ ଆମ ଆଖ ପାଖ ମେଡିକାଲରେ ବର୍ଚଣାକୁ ଆମେ ନେଇକି ଗଲୁ। ଯାହା ହଉ ଠାକୁରଙ୍କ ଦୟାରୁ ସାଲାଇନ ତିନିଟା ଲାଗିଲା।
ତାପରେ ତାଙ୍କୁ ଭଲ ଲାଗିଲା ଟିକେ ଆଉ। ଆମେ ଦଶଟା ଆଖାପାଖି ସାଢ଼େ ଦଶଟା ବାଜିଗଲା ଘରକୁ ଆସୁ ଆସୁ।
ଏବେ ଭଲ ଅଛି ଆଉ, ସୁସ୍ଥ ଅଛନ୍ତି ଏବେ ଆଉ।
ହୁଁ। ମୁଁ ସେଇ ଫଟୋ ଦେଖିକି ମୁଁ ସେ ଭାବୁଥିଲି। ବଣ୍ଟିର ଦେହ କଣ ଖରାପ ହେଇଛି କି? ଆଉ ଜ ଣ୍ଟି ମୋତେ କାହିଁକି ଏ ଫଟୋଟା ପଠେଇଛି ସାଙ୍ଗେ ସାଙ୍ଗେ। ଆଜ୍ଞା।
ଆଜ୍ଞା। ନା ସେ ସେଇଥିପାଇଁ ମୁଁ କହିଲି ଟିକେ ଫ କହିଲା ନା ମୋର ଗୋଟେ ଫଟୋ ମାର, ମୁଁ ସେଥିପାଇଁ ଗୋଟେ ଫଟୋ ମାର- ଦେଲି ଆଉ, ମୁଁ ପଠେଇବି ଆଉ କହାକୁଉ ଷ୍ଟାଟସ ତ ଦେଇହବନି। ଆଉ ମୁଁ ସେଥିପାଇଁ ଆପଣଙ୍କୁ ଟିକେ ପଠେଇଦେଲି ଆଉ।
ହ ମୁଁ ତ ଜାଣିନ ଥିଲି ସେଇ ବିଷୟରେ ମୁଁ ସେଥିପାଇଁ କହିଦେଲି ଆଉ ଭୁଲରେ ନାଁ ଟା ନେଇଗଲି ଆଉ।
ହଁ ନାଇଁ ସେ କିଛି ନାହିଁ ସେ କିଛି ଅସୁବିଧା ନାହିଁ ନା ମୁଁ କଣ କହୁଥିଲି ଆଉ ମଣ୍ଡା ପିଠା ସେଦିନ କରିଥିଲ ସେଇଟା କେମିତି କଣ ବନାଯାଏ ତା ପ୍ରଣାଳୀ ଟା ଟିକେ ମତେ କହୁନ।
ମଣ୍ଡା ପିଠା
ହଁ।
ମଣ୍ଡା ପିଠାକୁ ଫାଷ୍ଟ କଣ କରିବ ନା ତମେ ପ୍ରଥମେ ଅରୁଆ ଚାଉଳକୁ ପାଣି ଭଲ ଭାବରେ ଭିଜେଇ ଦବ ଗୋଟେ ଦି ଘଣ୍ଟା ଧରି ଭିଜେଇ ଦବ ଅରୁଆ ଚାଉଳ ଟେ ଭଲ ଭାବରେ ପାଣିରେ ବତୁରି ଯିବ। ହଁ ସବୁ ଅରୁଆ ଚାଉଳର ହବ କିଣା ଅରୁଆ ଚାଉଳ ଘର ଅରୁଆ ଚାଉଳ ସୁଜି। ସୁଜିରେ ବି ହେଇପାରିବ ଯଦି ଜଲ୍ଦି ପୁରା ସାଙ୍ଗେ ସାଙ୍ଗ କରିବାକୁ ଇନଷ୍ଟାଣ୍ଟ ଚାହୁଁଛ। ତ ସାଙ୍ଗେ ସାଙ୍ଗେ ବି ହେଇପାରିବ ତେଣ ସୁଜିକୁ ଆଣିକିରି ଯେମତି ଆମେ ଫାଷ୍ଟ ସେ ପାଣିକୁ ଗରମ କରି ତା ଦେହରେ କିଛି ଲୁଣ ପକାଇଦେବା ପାଣିଟା ପୁରା ଭଲ ଭାବରେ ସେତେବେଳେ ଫୁଟିଯିବ ସୁଜିକୁ ଅଳ୍ପ ଅଳ୍ପ ଅଳ୍ପ ଅଳ୍ପ କରି ତା ଦେହରେ ଯନ୍ତିବେ ମାନେ ତାକୁ କଣ ଗୋଳେଇବେ ସୁଜିଟା ଭଲ ଭାବରେ ସିଝିଗଲା ପରେ ଯେମିତି ଦେଖିବାକୁ ହାତକୁ ଲାଗିବନି କିମ୍ବା ପାଣି ଟା ଶୁଖି ଶୁଖିଯିବ ଯେମିତି ଅଟା ଚକଟା ହେଲା ଭଳିଆ ଟି ହେଇଯିବ ତାକୁ ବନ୍ଦ କରିଦେବେ। ବନ୍ଦ କରିଦେଲା ପରେ ସେଇଟା ଜନ୍ତିି ହେଇଯିବ। ତାପରେ ତମେ ମଣ୍ଡା ପିଠା ର ଯେମିତି କି ପ୍ରସ୍ତୁତ କରିବାକୁ ଚାହୁଁଛ କିଏ କିଏ ବି ଯୋଉ ଛେନା ନଡ଼ିଆ ଆଉ ଗୁଡ଼ ପୁର ଭାଜିକିରି ତାକୁ ଭଲ ଭାବରେ ବି ରଖିଥାନ୍ତି।
ମୁଗ ମୁଗ ବି ମଣ୍ଡା ପିଠା ଭିତରେ ପୁରୀ ମୁଗ ସିଝା କରନ୍ତି କଣ ମୁଗ ମଣ୍ଡାପିଠା।
ମୁଗ ଆଉ କଣ ନଡ଼ିଆ। ସେଇଟାକୁ ବି ଯଉ ଗୁଡ ଅଳ୍ପ କିଛି ଦେଇକି ସେଇଟାକି ବି ପୁର ଗୋଟେ ପ୍ରସ୍ତୁତ କରିକି ରଖିଥିବ। ଯେକୌଣସି ପୁରରେ ବି ତମେ ଚାହିଁବ ସେ ମଣ୍ଡା ପିଠା କରିପାରିବ। ଆଉ ଗୁଟେ ଯୋଉମାନେ ବି ସବୁ ତୀଖା ଖାଇବାକୁ ବା ରାଗ ଖାଇବାକୁ ଚାହାନ୍ତି ସେମାନେ ବି ସବୁ କୋବି ମ ମଟର ଗାଜର ଯେମିତି ସିଙ୍ଗଡ଼ାରେ ପୁର ଦିଆଯାଏ। ସେମିତି ସବୁ ଛୋଟ ଛୋଟ କରିକି ତାକୁ ଭାଜିକି ମସଲା ଦେଇ ତାକୁ ରଖିଥାନ୍ତି। ଆଉ ସେ ମସଲାରେ ସେ ମସଲାକୁ ଭାଜିକି ପ୍ରସ୍ତୁତ କରି ରଖିଥିବେ ସେ ଯୋଉ ଜନ୍ତା ଆଣଟିକୁ ପୁରା ଗୋଲ ଗୋଲ ଗୋଲ ଗୋଲ ଛୋଟ ଛୋଟ ଗୁଳା କରି ତା ଭିତରେ ଟିକେ ଟିକେ ପୁର ଦେଇ ପୁର ଭର୍ତ୍ତି କରିବେ ପୁର ଭର୍ତ୍ତି କରିକି ସେଇଟାକୁ ପୁରା ଗୋଟେ ମଣ୍ଡା ପିଠା ରକମର କରି କରିବେ ସାଇଜ ଗୋଲ ଗୋଲ ସେପ୍ ଦେଇପାରିବେ କି ତାକୁ
ହଁ ଯେଉଁ ଭଳି ଆମେ ଚାହିଁବା ଯୋଉ ଭଳି ସେଇଭଳି ଆକାର ଦେଇପାରିବା ତାକୁ ଆଉ। ହଁ ଆଉ ଆମର ମିଳୁଛି ତା ଛା ଚ ମିଳୁଛି ଆମର ମାର୍କେଟରେ ଆମେ ତାକୁବି ଆଣି ବନେଇ ପାରିବା। ବିଭିନ୍ନ ପ୍ରକାର ରକମର ସବୁ ଛାଞ୍ଚ ମିଳୁଚି।
ବିଭିନ୍ନ ପ୍ରକାର ଛାଞ୍ଚ ବି ମିଳୁଛି ଏଥି ସବୁ ପାଇଁ ଯେମିତି ଆମର ତ ଏବେ ତ ବର୍ତ୍ତମାନ ସ ସବୁ ମିଳିଗଲାଣି ମାର୍କେଟରେ ରୁଟି ବନେଇବାରେ ବି ତ ମେସିନ ମିଳିଗଲାଣି ଅଟା ଚକଡ଼ିବାକୁ ବି ମେସିନ୍ ମିଳିଗଲାଣି।
ହଁ। ନା ଆଜିକାଲି ସବୁ ଯେଉଁ ମେସିନ୍ ବାହାରୁଛି ଏ ମେସିନ୍ ବାହାରିବା ଦ୍ୱରା ବିଭିନ୍ନ ପ୍ରକାର ଲୋ କମାନେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ବସୁଛନ୍ତି ବେକାରୀ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ବି ଲାଗିଛି। ଆପଣ ଦେଖୁନାହାନ୍ତି ଯୋଉ କ୍ଷେତ୍ରରେ ସବୁ ଲୋକମାନେ କାମ କରୁଥିଲେ ସେଇ କ୍ଷେତ୍ରରେ ଆବେ ଆଜି ଖାଲି ମେସିନ ସବୁ କାମ କରୁଚି ମେସିନ ଦ୍ଵାରା କାମ ସମ୍ପାଦିତ ହଉଚି ଏଥି ଦ୍ଵାରା ଲୋକମା ବେକାରୀ ହବାରେ ଲାଗିଛ ଦିନକୁ ଦିନ ବେକାରୀର ସମସ୍ୟା ଆପଣ କଣ ଲାଗୁଛି ବେକାରୀ ବଢିବାର ସମସ୍ୟା ଏଇଟା ନା କୋଉ ବେକାରୀ ବଢିବାରେ ଲାଗିଚନ୍ତି
ବେକାରୀ ବଢ଼ିବାର ସମସ୍ୟା ହଉଛି ଆମର ଲୋକ ସଂଖ୍ୟା ମେନ୍ ତ ପ୍ରାୟତଃ ବଢିବାରେ ଲାଗିଛନ୍ତି ଦିନକୁ ଦିନ। ସେଇ ହିସାବ ରେ ଲୋକ ସଂଖ୍ୟା ବଢିବା ହିସାବରେ ସେମାନଙ୍କୁ ଏପ୍ଲମେଣ୍ଟ ମିଳୁନି। ଚାକିରି ମିଳୁନି ଚାକିରି ବି କଣ ପାଇଁ ମିଳୁନି ନା ଆମର ଦେଶରେ ଗରିବର ପ୍ରଭାବଟା ବେଶୀ ବଢ଼ିଯାଉଛି। ଯଉଥିପାଇଁ ଗାଁର ଯୁବକ ଯୁବତୀ ବେଶୀ ପାଠ ପଢ଼ି ବା ସକ୍ଷମ ହେଇପାରୁନାହାନ୍ତି। ଯାହା ଦ୍ୱାରା ସେମାନେ ଏମ୍ପ୍ଲୟମେଣ୍ଟ ବା ପାଇ ପାରୁନାହାନ୍ତି । ବା ଚାକିରୀ କରିବାର ସୁବିଧା ସୁଯୋଗ ସେମାନେ ପାଇ ପାରୁନାହାନ୍ତି । ଆମ ଗାଁରେ ତ ସେପରି ଆଜିକାଲି ତ ପାଠ ପଢିବା ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ହେଇ-ହେଇଯାଇଛି । ପିଲାମାନଙ୍କୁ ବହୁତ ପ୍ରକାର ସବୁ ସ୍କୋଲାରସିପ୍ ମିଳୁଛି ପାଠ ପଢ଼ିବା ଲାଗି ହେଲ୍ପ ମିଳୁଛି କିନ୍ତୁ ଯୋଉ ଧୀରେ ଧୀରେ ଗାଁ ସେ ଏଇ ଯୋଉ ରାଜନୀତି ଯେତେବେଳେ ପଶୁଛି ବା ରାଜନୀତିର ଖେଳ ହଉଛି । ଭଲ ପିଲାମାନେ ପାଠ ଭଲ ପଢିଥିଲେ ବି ସେମାନେ
ନା ମୋ କହିଆ କଥା ମୋ କହିଆ ମୋ କହିଆ କଥା ଆଗ କାଳରେ ପଚାଶ ବର୍ଷ ତଳେ ପଚାଶ ବର୍ଷ ତଳେ ଲୋକଙ୍କ ମାଟ୍ ପାଖରେ କିଛି ସୁବିଧା ପହଞ୍ଚି ପାରୁନଥିଲା । ଏବଂ ପାଠ ପଢ଼ିବାର କିଛି ଉଁ ତାଙ୍କ ପାଖରେ ଅର୍ଥ ଅଭାବ ରହୁଥିଲା ଏବେ କା ସମୟରେ କୌଣସି ବ୍ୟାକ୍ତି ପାଖରେ ପ-ପଇସାର ଅଭାବ ନାହିଁ ଏବଂ ପାଠ ପଢିବା ସେ ଯଦି ଚାହିଁବ ସବୁ ବୁ ପ୍ରକାର ବାଟ ତା ପାଇଁ ଅଛି ତଥାପି ଏଥି ସତ୍ତ୍ୱେ ଗୋଟିଏ ପିଲାଟେ ପାଠ ପଢ଼ି ପାରୁନି । ଟା ଅଭାବ କୋଉଠି ରହୁଛି ସବୁ?
ଅଭାବ ରହୁଛି ହୁମ୍ ପ୍ରଥମ ଫାଷ୍ଟ ହଉଛି ସେମାନଙ୍କର ମାନସିକତା । ଯଦି ଜଣେ ନିଜକୁ ପ୍ରସ୍ତୁତ କରିବ ଯେ ନାହିଁ ମୁଁ ଭଲ ପାଠ ପଢିବି ଗୋଟେ ଗ କିଛି ଜୀବନ୍ ରେ କିଛି କରିବି ସେ ତାହେଲେ ନି ଯଉ ଲାଇଫରେ କରିବ ସମସ୍ତେ ଯଦି ପିଲା ଚାହୁଁଥିବ ନା ମୁଁ ବଡ଼ ହେଇକରି କିଛି କରିବି ବାପା ମା ବାପା ମା ପିଲାଙ୍କୁ ଯେତେ ଚାହିଁଲେ ବା ଚେଷ୍ଟା କଲେ କଣ ହେବ ଆମେ ସମ ସମସ୍ତେ ସମସ୍ତଙ୍କ ପଛରେ ବାପା ମାଆଙ୍କର ଗୋଟେ ରେସପନ୍ସିବିଲିଟି ଯେ ମୋ ପିଲା ଭଲ ପାଠ ପଢ଼ୁ । କୁ ଗୋଟେ ଭଲ ଜାଗାରେ ପଢ଼େଇବା ସେ ତାଙ୍କର ଦାୟିତ୍ୱ ସମ୍ପୁନ କରିବେ କିନ୍ତୁ ଯେ ମେନ୍ ଫୋକସ ହଉଛି କିଏ ଯେ ଚାଇଲ୍ଡ ବା ଷ୍ଟୁଡେଣ୍ଟ ଗୋଟେ ସିଏ ଯଦି ନିଜେ ତାର ସେ ନିଜେ ଇଣ୍ଟରେଷ୍ଟ ଆସିବ ଯେ ନାଇଁ ହଁ ମୁଁ ପ ଢିବି ମୁଁ ଗୋଟେ ପାଠ ପଢିକି ଗୋଟେ ଭଲ ମଣିଷ ହେବି କି ଗୋଟେ ଭଲ ଜବ କରିବି ତ ସେ ସେତେବେଳେ କରିପାରିବ ।
ଆଚ୍ଛା ଜ-ହଁ-ମୁଁ-ହଁ ଆପଣଙ୍କ ଆପଣଙ୍କ କହିବା କଥା ଜଣେ ପିଲାର ନିଜର ମନୋବଳ ଥିବା ଦରକାର । ନିଜର ଇଚ୍ଛା ଥିବା ଦରକାର କାହାର ମ ପ୍ରେସରରେ ସେ କିଛି ପ-ପଢିପାରିବନି କିମ୍ବା ଆଗକୁ ଯାଇପାରିବନି । ନିଜର ଯଦି ଇଚ୍ଛା ନଥିବ ନିଜର ଇ
ଯେଉଁ ହଁ ନାଇଁ ଆମର ପରିବେଶ ବି ସାହାଯ୍ୟ କରେ । ପରିବେଶ ଏମ୍ଫାସିସ୍ କେତେ କେତେବେଳେ ପକେଇବ ଆମ ଚାରିପଟେ ଥିବା ଯଦି କହନ୍ତିନି ଯଦି ଗୋଟେ ଚୋର ମେଳରେ ଆମେ ରହିବା ପାଞ୍ଚ ଜଣଙ୍କ ଚୋର ମଧ୍ୟରେ ସେ ପିଲାଟି ଚୋର ହେଇଯିବ ଯଦି ସେଇ ପିଲାଟି ସେଇ ଚୋରକୁ ବି ନେଇ ପାଞ୍ଚ ଜଣ ସାଧୁଙ୍କ ଭିତରେ ରଖିବେ ସିଏ ବି ଧୀରେ ଧୀରେ ସାଧୁ ହେଇ
ହଁ ଆପଣ ଏଇଟା ଏଇଟା ଏଇଟା ଆପଣ ଏଇଟା ଆପଣ ଭଲ କରି କହିଲେ ଏଇଟା ଏବେ ଆମ ସମାଜରେ ଏଇଟା ଏବେ ଚାଲିଛି ଏଇଟା ଆପଣ ଠିକ୍ କଥା କହିଲେ ଏଇଟା ।
ହୁଁ ଆପଣ ରଖିପାରିବେ ସମୟ ହେଇଗଲାଣି ଆପଣ ରଖିପାରିବେ ।
ଆଜ୍ଞା ।
ଆଜ୍ଞା ।